କୁହ କଣ କରୁଛ?
ଶୋଇଚି।
ଆଁ ହା। ବର୍ଷା ହଅଚି? ହଁ, ହଁ, ଇଏ ମା ଲୁଘୁଚାପ।
ତମ ଘରଟା ଭାଇ କୋଉଠି କି?
କେଉଁଝର।
ଆ, ହୁଁ।
ତମ ଘର।
ଯାଜପୁରୁ।
ଓହୋ, ଖାଇସାଇଲଣି।
ନାଇଁ।
ଆଉ କଣ ତକାରି।
ଜାଣିିନାଇ।
ଉଁ।
ଜାଣିନି।
ଖାଇନ‌ କି‌?
ନାଇଁ ଖାଇନେଇ ବା।
ଓହୋ। ଖାଇଦିଅ। ଖାଇଦିଅ, ଖାଇଦିଅ, ଆଉ ସବୁ ଭଲ। ହାଲୋ।
ଆଉ କଁ କରୁଚ? ତମେ ବା ପଡୁଥିଲା ନା କଣ କଉଥିଲ।
ହଁ।
କଁ ଡିପ୍ଲୋମା କରିୁଥିଲ କହୁଥିଲ ନା କଣ।
ହୁଁ।
ଉଁ ହୁଁ।
ମୁଁ ଟାଟୁ ଟା କରିଦେଇ ଆବେ ଦେବେ ସେଟା କରନା। ଆଉ କଣ ଖବର? ଉଁ।
ହାଲୋ।
ସାରି ଦୁନିଆ ଭୁଲ୍ ଯାଏ ସ ଉଁ ହଁ ପା ଏ ହବା ବଷା ଛାଡୁନି ଏପର୍ଯନ୍ତ। ଲଘୁଚାପ ଗାଧେଇ ସାରିଲେଣି?
ସକାଳ ପହରୁ ହୋଉଚି। କଣ କହିଲ?
ଗାଧେଇ କି ଶୋଇଚ ନା କଣ।
ନାଇଁ ସକାଳୁ ତ ଘରୁ ବାହାରି ନାହିଁ। ବର୍ଷା ପକୋଉଚି ଖଟରେ ଶୋଇଚି। ଖାଇକି ଶୋଇଚି।
କିଏ କିଏ ଏଇଟା ସେଇଟା ସେଇଟା ସେଇଟା
ଆଉ ତମେ ଖାଇଲଣି?
ମୁଁ ଏବେ ଖାାଇଲି ଭାତ
ଉଁ ହୁଁ।
ଏ ଫୁଲେ ଜିଗର ପା ପା ହ କିଏ ନକୁଳୁର କୁକୁଲେ ଆଉ ଲାଇଟ୍ ମାରେ।
ଚାଲିଚି ଆଉ।
ଲାଇଟ୍ ମାରେ ଅନ୍ଧାରେ ଭୁଲ୍ ଭାଲ୍
ତମେ ଫ୍ରି ଫାୟାର ଖେଳୁଚ ନା?
ଆଁ
ଫ୍ରି ଫାୟର ଖେଳୁଚ ନା?
କଣ କହିଲ?
ଫ୍ରି ଫାୟାର।
ଫ୍ରି ଫାୟାର ନା ନା ନାଁ - ମୁଁ ଖେଳୁଚି। ଭାଇ ମୁଁ ଖେଳୁଚି ଫ୍ରି ଫାୟାର ଖେଳୁଚି।
ଖେଳୁଚ
ଇୱାଡ ନୋଉନ
ଆ ହାଁ
ରିକ୍ୱଷ୍ଟେ ପଠା। କାଟି ଦେଲେ କି?
ହାଲୋ‌।
ହୁଁ।
ଫ୍ରି ଫାୟାରରେ ଖେଳୁ ଖେଳୁଚ ନା କଣ କୋହୁଚନ୍ତି କିଏ ଜଣେ କହିଲେ ନା କଣ?
ହଁ ସେଇ ଛୁଆ ଖେଳୁ ସେ ଦାଦା ପୁଅ ଖେଳୁଚି ତମେ ଖେଳନି କି?
ପାଞ୍ଚ ବର୍ଷ ହେଲା ଆଉ ଖେଳୁନଥିଲି।
ହୁଁ।
ଫୁଣି ଆଜି ଡାଉନଲୋଡ୍ କରିଛି।
ଆଉ ବର୍ଷା ପାଗ ଦେଖିଲେ ଡାଉନଲୋଡ୍ କରିଦେଲ।
ସେଇପା ଜେନ୍ତୀ ଟାଇମ୍ ଟା ପାସ୍ ହବ ବୋଲି କା, ଡାଉନଲୋଡ୍ କରୁଛି ଆଜି।
କଣ ପାଇଁ ଫାଷ୍ଟ ତମେ ଆଉ ଖେଳି ପାରୁନ? କାଟୁ
ପାଞ୍ଚ ବର୍ଷ ହେଲା ଆଉ ଖେଳୁ
କଣ ପାଇଁ?
ଟାଇମ ହଉନି, ଆଜି ଏ ଟାଇମଟାର ସନ୍ ଡେ ଅଛି। ବର୍ଷା ପକଉଛି, ଦିନ ମାନେ କେତେ ନେଟ୍ ଚଲେଇବି? ନେଟ ଚଲେଇ ଚଲେଇ ଚଲେଇ ଚଲେଇ ବିରକ୍ତ ଲାଗିଲାଣି, ସେଇଥିପାଇଁ ଫ୍ରି ଫାୟାର ଡାଉନଲୋଡ କଲି।
ହ ସେଇଆ ବି ସେଇଟା ବି ସତ। ସେଟା କଣ ଦେଇକି ଅତି ଶୀଘ୍ର, ଚିକି ଚିକି ମାରୁଚି।
ଆଉ
ହୁଁ- ହଁ ଫୁଲ ହେ ଚିକିରା ହଁ- ମୁଁ ଫ୍ରି ଫାୟାରରେ ଖେଳୁଥିଲି, ପବଜି ଫବଜି ଖେଳିଦିଅ।
ନାଁ ମ ପବଜି, ଫ୍ରି ପବଜି ମୁଁ ଖେଳିବିନି। ପାଞ୍ଚ ବର୍ଷ ହେଲା ବି ଆଉ ଫ୍ରି ଫାୟାର ଖେଳୁନଥିଲି, ଆଜି ଡାଉନଲୋଡ ଏଇ ସାଙ୍ଗେ ସାଙ୍ଗେ ଡାଉନଲୋଡ କରିଥିଲି।
ଫାଇଫ ଅଛୁ ହୁଁ- ହୁଁ।
ଆଉ
ହୁଁ କୁହ?
ଆଉ କଣ ଖବର କୁହ?
ହୁଁ ଭଲ ସେମିତି ଆଉ, କଣ ଖବର? ଏଇତ ଜୀବନ। ସେ ନୁହେଁ କି?
ଆଉ
ହଁ।
ବର୍ଷା ତାନେ କାଚୁଚି ବସିିକି।
ଉଁ।
ମୁଁ କହିଲି ବର୍ଷା ତାନେ କାଚୁଚି।
ହଁ। ଜୋରେ ପ
ଆଁ ହୁଅନ୍ତା ଏମିତି ବର୍ଷା, ମାନେ ଯିଏ ବିରକ୍ତ ଲାଗିବ।
ହୁଁ।
ବର୍ଷା ହବା ଛାଡି ଯିବା ଗୋଟେ ଅଲଗା କଥା, ବର୍ଷା ଏମିତି ହେଇକି ବିର କ୍ତ ଲାଗିବ ଅଲଗା କଥା। ଡାଉନଲୋଡ଼୍ ହେଇଗଲା ଫ୍ରି ଫାୟାର୍।
ହଁ
ଫ୍ରି ଫାୟାର ମାକ୍ସ।
ଦିଆ ହଲାନା କହୁଛି, ହଲାନା ଚୁପ ଚାପ ବସ। ତୁ ଗୋଟେ ଟାଟୁ ଦୋକାନ ଦେଇ ବସୁ ମୁଁ କଣ କଲି?
ଆଉ
ହୁଁ।
ଆଉ, କଣ ଖବର କୁହ?
ଭଲ ଆଉ। କନ ଖବର! ଦେନ ଖାଇବ। ଦଉଁ। ହାଲଁ।
ହଁ।
ଖାଇବୁନି କି?
କଁ କହିଲ?
ନି ଖାଇବୁନି କି ଆଜି?
ହଁ, ଏ ଖାଇଥିଲି ଜଷ୍ଟ! କିଛ ସମୟ ପୂର୍ବରୁ ଇପି ଖାଇଥିଲି। ପି-ପି ଯଉ ବର୍ଷା ହଉଛି, ଖାଇବି ଆଉ।
ଉଁ ହୁଁ, ଉଁ ଆଗେ ଖାଇବ, ତା'ପରେ ଯୋଉ କଥା ନା।
ଜଷ୍ଟ କିଛି ସମୟ ହେଲା ଖାଇଥିନି ତ, ଏଆ ଭୋକ ହେଇନି ଆଉ।
ଅଁ ଇପିରା ଖାଇଛ, ଭୋକହବ କୁଆଡ଼ୁ? ମୁଁ, ଏଇ ସକାଳେ ଆଜି ୟିପି ଖାଇଥିଲି। ଓ। ତେରେ ଲିଏ ସବ୍ କୁଛ ହେ ଏ। ପୁ ଛୋ ନା ହେ ବଙ୍କା କୁଡ଼ବେ। ମଝିରେ ରହିବେ ନା କଣ? ଚିତ୍ର ଟା କଣ ବୋଲି ମୁଁ ବୁଝିପାଇଲିନି? ପୂଜା ହଲାନା ଦେଖୁଛି, ମୁଁ। ହେ ବାଗ ହୁଁ, ତୁ ଆଉଁ ଧୋଇକି ଆସିବୁ ଯା। ଧୋଇକି ଆସିବୁ ଯା। ନାଁ, ଉତ୍ରା ଭାଉଜ ନାଁ। ନା, ନା, ଏଇଠି ଆଉ ଗୋଟେ କରିଦେଇଛୁ, ଏଇଟା ଥାଉ। ଧୋଇ ଦବୁ ଯା, ଜେ ସେ ସାବୁନୁ ପକେଇକି ଧୋଇଦବୁ ଟିଏ। ଏଇଠି ଅଛି ସାବୁନ ଯା। ସେଇଟି କ, ମୋ ବୋଉ ବାଛି ଦେ କପୋଡ଼ା ଟେ ଫାଷ୍ଟ ଦକାର ହ୍ୟାଲୋ ହ୍ୟାଲୋ!